ଅ
ହଁ ହ୍ୟାଲୋ।
କଣ କରୁଛୁ?
ବସିଲି ଆ ହଁରେ।
ହାଁ ବଇଛୁ? ଓହୋ ଆଉ ଖିଆପିଆ ସବୁ ସରିଲାଣି?
ହ ହଁ। ଆଉ ଧରିକି ମୁଁ କାଲି ପି
ହଁ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ
ଓହୋ ଆଉ ଆଉ ସମସ୍ତେ କଣ କରୁଛନ୍ତି?
ହୁଁ ଏ ସବୁ ବସିଛନ୍ତି ଆଉ
ଓହୋ ବସଛନ୍ତି ସମସ୍ତେ ନା କି?
ହୁଁ।
ଆଉ ସମସ୍ତେ ବଇଛନ୍ତି ଆଉ।
ହୁଁ ହଁ ସରିଲାଣି।
ସଲାଣି କଣ କଣ କରୁଛୁ?
ଆଉ
ଓହୋ ସଲାଣି ସବୁ ନା?
ହୁଁ।
ହୁଁ। କଣ?
ଆଉ
ଆଉ କଣ ସବୁ ବୁଲି ବୁଲା ଯାଇଛୁ?
ବୁଲି ଯାଇନୁ କୁଆଡେ।
ହୁଁ ହୁଁ କୁଆଡେ।
ହୁଁ କୁଆଡେ ବି ବୁଲି ଯାଇନୁ?
ଆଁ ନା କୁଆଡେ ଏନେ କୁଆଡେ ବୁଲି ଯାଉଛି।
ଓହୋ ଯିବା କଥା ନା ଆଉ।
ବୁଲିନି ବୁଲିବା ଆଉ। ବୁଲିିନି ବୁଲିବା ଆଉ।
ହଁଁ ବୁଲିବା ତ ଟାଇମ ଅଛି ତଥାପି କୁଆଡେ କୁଆଡେ ମାମୁଁ ଘରଇ ଯାଇଥିବୁ କି କଣ?
ହୁଁ ମାମୁଁ ଘର ହଁ ମାମୁଁ ଘର ଯାଇଛିନା।
କୁଆଡେ ତୋ ମାଉସୀ ଘର କୁଆଡେ ତୋ ମାମୁଁ ଘର କୁଆଡେ?
ମାଉସି ଘର ତାଲଚେରେ।
ହଁ।
ମୁଁ ଅଛି ଆଉ।
ଶାଶୁ ଏମିତି ବୁଲି ଯାଇଛି ନାଇକି?
ହୁଁ।
ହଉ।
ନା ଆଉ କଣ।
ତାହେଲେ ସବୁ ଏମି ସବୁ ଆଡେ ବୁଲି ବୁଲା ଯାଇକି ଆଇିଲଣି ନାଇ କି? ଯାଇ ହଉଟିକେ ବୁଲି ତ ପାରନି। କିଆ ଏ ଯେଉଁ ମାମୁଁ ଘର ମାଉସୀ ଘର ଅପାଘର ଯାଇଛି କି ନାହିଁ?
ହୁଁ।
ହଁ ଯାଇଚି ପା।
ଯାଇଥିଲୁ?
ହଁ।
ଓ ହୋ ସବୁଆଡେ ତ ବୁଲି ବୁଲାଇକ ଆଇଲୁଣିି ଆଉ।
ହୁଁ।
ବୁଲି ବୁଲାକି ଆଇଲୁ ଆଉ ତଥାପି ତୀର୍ଥ ସ୍ଥାନ ସବୁ କୁଆଡେ କୁଆଡେ ବୁଲି ଯାଇଚୁ?
ତୀର୍ଥ ସ୍ଥାନ ସବୁଆଡେ ଯାଇଥିଲ।
ଆଁ।
ହଁ ସବୁଆଡେ ଯାଇଚି।
ହୁଁ ସବୁଆଡେ ଦେଖି ଦୁଖାକି ଆଇସାଇ ନା? ଆଉ ସବୁଆଡେ ତାର ବୁଲି ବୁଲାେଇକି ଦେଖି ଦୁଖାଇକି ଆଇଛ ନା?
ହଁ ଅ।
ଓ ହଁ ଆଉ ଦେଖି ଦୁଃଖା କି ସବୁଆଡେ ବୁଲି ବୁଲା ଦେଇକି ଆଇଲେ।
ଆଉ ଆଉ କୁଆଡେ କିଛି ବୁଲିଯାଇନୁ କୁଆଡେ?
ହଁ ଯାଇନି ଯିବା ଆଉ।
ଯିବ ବୋଲି ବାହାରିଛ ସବୁ ନାଇଁ, ରଥଯାତ୍ରା ଚାଲୁନ ଦେଖିଯିବ? ରଥଯାତ୍ରା ଯାଉନ ଦେଖିବ।
ଚାଲ ଆଉ ଯିବା ବୁଲିକି ଆଇବା ରଥଯାତ୍ରା।
ଆଉ ମାମୁଁ ଘରଆଡେ ବୁଲି ଯାଇନ?
ନା ଯାଇନୁ ଯିବୁ କାଉ ଯାଉ କେତେ ଦିନ ଯିବୁ ଏବେ ଯାଇକି ଆଇଥିଲୁ ର ଯଦି ଯିବୁ ଆଉ ଲକ୍ଷ୍ମୀ ପୂଜା ବେଳକୁ ଯିବୁ ଆଉ।
ଲକ୍ଷ୍ମୀ ପୂଜା ହେଉଛି। ତମର ଲକ୍ଷ୍ମୀ ପୂଜା ପୁଣି କିମିତି ହଉଛି ତମଆଡେ?
ବହୁତ ଭଲ ହଉଛି।
ହଁ! ଭଲ ହଉଛି ଲକ୍ଷ୍ମୀ ପୂଜା ନା?
ଆଉ କି-କି ପୂଜା ହଉଛି?
ଆଉ କି କି ପୂଜା ହଉଛି?
ହଁ ସବୁ ପୂଜା ହୁଜା ଆମର।
ହଁ ହଁ। ଲଖିମ୍ ପୂଜା ହଉଛି ସବୁ ପୂଜା ହଉଛି ଆଉ ନା? ତାହେଲେ ସବୁ ଏମିତି ପୂଜା ହଉଛି ତମର ନା?
ହଁ ତମେ ସବୁଦିନେ ପୂଜା ଲକ୍ଷ୍ମୀପୂଜା ଆଡେ ସବୁ କଣ-କଣ କୁଆଡ କୁଆଡେ ତମ ଲକ୍ଷ୍ମୀପୂଜା କୋଉ ଗାଁ ଆଡ଼େ ହଉଚି ସବୁ?
ଆମର
ହୁଁ
ହଁ ଆମ ଗାଁରେ ହଉଚି ଲକ୍ଷ୍ମୀ ପୂଜା।
ହୁଁ-ହୁଁ। ଆଉ ରୋଷେଇବାସ ସବୁ ସରିଲାଣି ତମର?
ହଁ ବୋଧେ ସରିଲାଣି ଆଉ।
ଆଉ ଖିଆ ପିଆ?
ହଁ ଖିଆ ପିଆ ସରିନି।
ଖିଆ ପିଆ ସରିନି ସରିନି ତାହେଲେ ତମର ନାଁ?
ହ ଖାଇଦେଇଚୁ ଟିକେ ଖାଇବୁ ଆଉ।
ଆଉ ସେଇ ସବୁ କଣ ହେଇଛି ତମର?
ହୁଁ ରୋଷେଇ ଚାଲିଛି ସବୁ ଏବେ ଆଉ।
ଓହୋ ରୋଷେଇ ସବୁ ଚାଲିଛି ନା?
ହୁଁ।
ହଁ ରୋଷେଇ ତ ଆଜିକାଲି ସବୁ ଲେଟରେ କରୁଛନ୍ତି ଆଉ କିଏ ଜଲଦି କରୁଛି ଯେ। ଖାଇବେ ଯେ
ହୁଁ।
ହୁଁ। ଆଉ-ଆଉ କଣ?
ହୁଁ ନିତ୍ୟକର୍ମ ସରିନି ତମର?
ନା
ହଁ-ହୁଁ ସରିନି ତାହେଲେ ନା?
ହୁଁ-ନା।
ଓହୋ। ନାଁ।
ହୁଁ
ହୁଁ।
ଖିଆ ପିଆ ବି ସରିଛି ଗାଧେଇ ଗାଧୁଆ ପାଧୁଆ?
ସରିଛି।
ଗାଧେଇନୁ କି?
ହୁଁ ହଁ ଗାଧୁ ଯକି ଯଉ କଲେଜ ଯିବ ଏକାଥ ଗାଧୋଇକି ଯି ଆଉ
କଲେଜ ଆଜି ନାହିଁ କି?
ଅଛି ନା
କତେବେଳେ ଯିବୁ?
ଯିବି ଏଇ ନଅଟାରେ ଆଉ
ନଅଟା ରେ ଯିବୁ ନା କି?
ହୁଁ
ଓହୋ ତମର ଏକଯାମ ସରିଲାଣି?
ହଁ
ଏକଯାମ ସରିଲାଣି କି?
ହଁ ହଁ ଏକ୍ଜାମ ଚାଲିଚି।
ହଉ ଏକ୍ଜାାମ ଚାଲି ସେମିଷ୍ଟର ନା ଏଣ୍ଟରନାଲ୍‌?
ଇଣ୍ଟରନାଲ।
ଆଁ।
ଇଣ୍ଟରନାଲ।
ଇଣ୍ଟରନାଲ ଚାଲିଛି।
ହୁଁ।
ସେମିଷ୍ଟର ଇଣ୍ଟରନାଲ ସବୁ ଚାଲିଛି ନୂଅ।
ହୁଁ
ହଉ ଏମିତିି ଚାଲିଛି ତ ଆଉ ଇଣ୍ଟରନାଲ ଆଉ ସେମିଷ୍ଟାର।
ହୁଁ ହୁଁ।
ଏଟା ଏଇତି ତ ପରୀକ୍ଷା ଲାଗିଲଗିକ ତିନିତି ଏତିକି ଦିନରେ ତ ଇଣ୍ଟରନାଲ। ଆଉ ଇଣ୍ଟରନାଲ ହଉଚି କେତେ ଛଅ ଟା ଆଉ ସେମିଷ୍ଟାର ଛଅଟା ବାରଟା।
ହୁଁ।
ଛଅ ଛଅ ବାରଟା ଆଉ ଇଣ୍ଟରନାଲ ସେମିଷ୍ଠି ମିଶେଇକି ଆଉ ଭଲ ବ୍ୟାକ୍ ଫ୍ୟାକ୍ ଲାଗନି ନା।
ନା ନା।
ଯକପତି ନଲାକୁ ଏତିକି ହଉଛି କଥା ବ୍ୟାକ୍ ଲାଗିଲା ପୁଣି ରିଆଡମିସନ ତ ହବନି ଖାଲି ଫର୍ମ ଫିଲପ କର ପୁଣି ଏଜାମ ଦ ସେମାନ ସାଙ୍ଗ ବାହାର ବେପାର ଆଚ୍ଛ୍ଵା ତମେ ପୁରା
ଆଉ ରଇଲା ତିନିଟା ଜିପି ଘରେ ଟିକେ ହେଇଥାନ୍ତା।
ହଁ। ଓ ହୋ।
ହୁଁ।
ଆଉ ଏଇନ୍ତି ଏମିତି ଚାଲିଚି ନାଇଁକି
ହୁଁ।
ହେଇ ଲୋ। ତାଙ୍କପରେ ଏମିତି ସବୁ ଚାଲିଚି ଆଉ ହଁ। ଏକ୍ଜାମ ଆଉ ତୋ ଭାଇ କୋଉ କ୍ଲାସ ପଢୁଛି। ତୋଭାଇ କୋଉ କ୍ଲାସ ପଢୁଚି।
ହଁ
ଭାଇ କୋଉ କ୍ଲାସ ପଡୁଚି?
ଭାଇ ର ନଵମ।
ହୁଁ ଆଉ ସବୁ ଦଶମ ନା।
ହୁଁ।
ହ ହ ନାଇମ କୋଡ଼ିଏ ହଜାର। ତାପରେ ପ୍ଲସ ଟୁ ତାଲେ ଏମିତି ବଡ ହେଇଯିବ ଆଉ ନା।
ହୁଁ।
ଆଉ କଣ କୁହାସବୁ ତମଆଡେ ସବୁ ତମ ଗାଁ ଫାଁ ଭଲ ଅଛନ୍ତି?
ହଉ ସେଇଆ ଆଉ କଣ।
ହୁଁ ହୁଁ।
ଜିଆ ନେ ହ ଆ କଣ ହେଲୋ ଆଉ ଆଉ ସବୁ ସିଆଡେ କଣ ସବୁ ଚାଲ ସବୁ କଣ କରୁଛ ଏବେ ସବୁ କଣ କରୁଛ?
ସୁବୁନି।
ଏବେ କଣ କରୁଛ?
ଏ ଗ୍ରାଜୁଏସନ ସରିଲା କମ୍ପୁଟର ଏଇନେ ସରିଛି ସାର୍ଟିଫିକେଟ ଆଣିଲେ କୋଉଠି ଜ ବ ପାଇଁ ଆପ୍ଲାଏ ଦେଖିଆ କରିବା ରହିବା ପାଇଁ ଆଉ। ଜବ ପାଇଁ ଆପ୍ଲାଏ ଚାଲିଛି ଦେଖିଆ କୋଉଠି ରହିବା ଭଗବାନଙ୍କ ଯୋଉଟେ ଥିବ ରହିବା ଆଉ।
ଓ ହୋ।
ହ ହ ଆଉ। ପାଠ ପଢା କଲର ଫଲର ଶିଖୁଛି ନା ଶିଖୁନି?
ଶିଖୁଛି ପାର୍ଲର ଚାଲିଛି ପାର୍ଲର ବି।
ହୁଁ ପାର୍ଲର ଚାଲିଛିି ଏବେ ନା। ହଉ ଏକରେ ପାଠ ପଢାକୁ ପାର୍ଲର କାମବି ଶିଖି ଗଲୁ କେଡେ କଥା।
ଆଉ କେତେ ବଡ କଥା।
ପାର୍ଲର କାମଡ ଟିକେ ସାରି ଦେ।
ହଁ ହଁ ସାରିଦବୁ ଏଇରା ଏଇରା। ଏରା କଣ ଯେ ସାରିଦବ
ହୁଁ। ପଢା ସାଲଢୁ ପାର୍ଲର କାମବି ତୁ ଇନକମ କରିପାରିବୁ।
ହୁଁ।
ଆଉ।
ସେଇତ ସବୁ ଆଉ କଣ ଆଉ ଭାଗବାନ ହେଇୟା ହବୁ।
ହଁ। ଧ କାର କାମରେ ବି ଇନକମ କରିପାରିଗି ରୋଜଗାର କରିପାରିବ। ରୋଜଗାର କରିସାଇଲା ପରେ ତ ତମର। ଫଟିଗଲା ଆଉ ପାର୍ଲରରୁ ଯେତିକି ପଇସା ଇନକମ୍ କରିପାରିବ କେହି ଯଉ ଗୋଟେ ଚା କିରି ଏଇ କରିପାରିବନି ଆଉ ପାର୍ଲର କାମ ଯେତିକି ତମକୁ ଗୋଟେ ଚାକିରିଆ ବି ବୁଝିପାରିଲୁ ନା।
ହଁ ବା।
ପାର୍ଲର କାମଟା ହଉଛି ବଢିଆ କାମ। ପାର୍ଲର କାମ ଟା ହଉଛି ବଢିଆ।
ହଁ ପାଲ ତ ବହୁତ ଭଲ ଆଉ ବହୁତ ଭଲ ପାର୍ଲର ଟା ବହୁତ ମାନେ। ବହୁତ ଦନ କମ୍ ବର୍ଷ
ଇନକମ ଭଲ ଇନକମ ସେଥିରୁ ପାଇବ ଭଲ। ପାର୍ଲର ଟା ହଉଛି ଭଲ ସବୁଠୁ ପାର୍ଲର ବିଜନେସ୍ ଯିଏ କଲା ପାର୍ଲର ବିଜନେସ୍। ଧର କାର ପଇସା ଅଛି ପାର୍ଲର ବିଜନେସ କରିଦେଲା ତ ଭଲ।
ମୁଁ ଆଗକୁ ଭବିଷ୍ୟତରେ କରିବି କରିବିନି ଖଣ୍ଡେ କରିବି ଆଉ ଭବିଷ୍ୟତରେ ଯାହା ହେଲେ ବି କରିବି।
ହୁଁ, କିଛି ମାନେ କରିବୁ। କରିବ ତ ଆଉ। ପାର୍ଲର ଶିଖିଛ ମାନେ ତମେ ନିହାତି କରିବ ପାର୍ଲର ପାର୍ଲର ଶିଖିଲେ କାର ଆଇବ୍ରୋ କାର ଫେସିଆଲ ଟିକେ କାର ଯୋଉ ମାନେ ସଜେଇଦବ। ଆଜ କାଲି ତ ବାହାଘର ଫେସନ ସମସ୍ତେ କଲେଣି ନା ତ ବାହାଘରକୁ ଆଯି କାଲି ସବୁ ପାଲ